ଶ୍ରୀ ଜଗନ୍ନାଥ। ଆପଣ ମତେ ଶୁଣି ପାରୁଛନ୍ତି କି? ଆପଣ ମତେ ଶୁଣି ପାରୁଛନ୍ତି କି?
ଆଜ୍ଞା ମୁଁ କାଲା ନୁହେଁ? ମୁଁ ଆପଣଙ୍କ କଥା ଶୁଣି ପାରୁଛି। ଆଉ ଆପଣ କଣ କରୁଛନ୍ତି? ପ୍ରତି, ବର୍ତ୍ତମାନ, ଅବିକା, ଏବେ
ଲୋ
ଆଜ୍ଞା। ଆପଣ କଣ କରୁଛନ୍ତି? ଆପଣ କଣ କରୁଛନ୍ତି? ବ୍ରତ ବର୍ତ୍ତମାନ ହ୍ୟାଲୋ ହ୍ୟାଲୋ।
ଶୁଣ ହ୍ୟାଲୋ।
ହ୍ୟାଲୋ ସୁୁଭୁଜିଟି ମୋ ଭଏସ। ହଁ ହଁ ସୁୁଵୁଚି। ହଁ, ଆଜ୍ଞା। ଶୁଭୁଛି ଆପଣ କୁହନ୍ତୁ?
ହୁଁ,
ଅ ଆପଣ ବର୍ତ୍ତମାନ କଣ କରୁଛନ୍ତି? ବର୍ତ୍ତମାନ ଅବିକା ଏବେ
ଏବେ ମୁଁ କଣ କରିବି? ବସିଛି ମାନେ ମୁଁ ଜଣଙ୍କ କଥା ଭାବୁଥିଲି। ବସିକି ସିଏ ସଙ୍ଗେ ସଙ୍ଗେ ମତେ କଲ କଲେ। ବୁଝିପାଇଲେନି ନା ନାଇଁ? ତ ସେଇଟା ଟିକେ ମନକୁ ଗୋଟେ ଖୁସି ଲାଗିଲା ଆଉ।
ଆଚ୍ଛା। କାଲି ମନ ଦୁଃଖ ହେଇଯାଇଥିଲା। ଆଜି ଟିକେ ଖୁସି ଲାଗୁଛି ଆଉ।
ଆଉ ସେ ଭୁଲ ହବନି। ମନ୍ଅ ଆଉ ସେ ଭୁଲ ହବନି। ଅନ୍ଧ ଥରେ ଭାଡି ହଜା।
ନାଇଁ ମୋ କେସେରେ ତମୁଁ ଚାରି ପାହାସ ଥର ବାଡି ହଜେଇ ଦେଇଛି।
ନା ଆମେ ଏବେ ଥରିଏ। ହଜେଇ ଇ ହଜେଇ ଇଥିଲୁ ସେଇଥିପାଇଁ। କଣ କଲୁ ନା। ଆମେ ପ୍ରଥମେ, ଆମେ ପ୍ରଥମେ କହିଲୁ। ଶୁଣନ୍ତୁ? କଥା ଟା ମୋର କମ୍ପ୍ଲିଟ। କମ୍ପ୍ଲିଟ ଶୁଣି ସାରନ୍ତୁ ହଁ କୁହନ୍ତୁ।
ଆପଣ ଦିଥର ବାଡି ହଜେଇଲେଣି?
ଦିଥର କୋଉଟି ହଜେଇଲୁ ଗୋଟେ ଲଙ୍ଗ ଟର୍ମ ସେ ପା ଆଉ ଦି ଦିନି ଦି ଦିନରେ ହଜେଇବା ଭିତରେ ଅଜ୍ଞା ବହୁତ୍ ଅନ୍ ନ୍ତର ଥାଏ ଆଜ୍ଞା ବୁଝିପାଇଲେ। ତ ସେଥିପାଇଁ ଅ ଯୋଉ ଇଞ୍ଜେକ୍ସନଟା ଆପଣ ଦେଖିବେ ଦେଖୁଥିବେ ଆପଣଙ୍କୁ ଡର ଲାଗୁଥିବ କିନ୍ତୁ ପସ୍ ମାନେ ଇଞ୍ଜେକ୍ସନ ନେଇଗଲା ପରେ ଆପଣଙ୍କୁ କଷ୍ଟ କିଛି ଲାଗିବନି।
ନା ମୋତେ ଇଞ୍ଜେକ୍ସନ୍ ଦେଖିଲେ ଡର ଲାଗେନି ତ?
ନାଇଁ ମୁଁ କିନ୍ତୁ ଡରେବା ମୁଁ ଟିକେ ଡରପୋକ୍ ଟା ନା ଲୋକ ମତେ କହିଚନ୍ତି। ଆ ଡରାନ୍ତି ବହୁତ ଏଇଆ କରିଦବୁ ସେଇଆ କରିଦବୁ। ନା ଥାନା ଛାଡନ୍ତୁ।
ଆଚ୍ଛା-ଆଚ୍ଛା ଆପଣ ଡରୁଛନ୍ତି ହଉ ମୁଁ ମାନେ ମୋ କଥା ସବୁ ଆପଣ ମତେ
ଆମେ ଆମେ ନାଇଁ-ନାଇଁ ଇଏ ଭଗବାନ ଆପଣଙ୍କ ତ ଆପଣ ମହାମହିମ ଲୋକ ଆପଣଙ୍କ ସହିତ ଆପଣଙ୍କ କଥା ଆମେ କେମିତି କହିବୁ, ଆମେ ସାମାନ୍ୟ ଗୁଣ୍ଡୁଚିମୂଷାଟିଏ।
ଆଛା।
ଆମେ ଖାଲି ଏଇ ବାଲି ନେଇକି ଝାଡିକି ଭାବିବୁ ଯେ ଯାହା ହଉ ରାମସେତୁ ତିଆରି କରିଦବୁ ବୋଲି ଭାବିବୁ। ଆମେ କିଛି କରିପାରିବୁନି କିନ୍ତୁ ବାଲି ଝାଡି ପାରିବୁ ଖାଲି।
ଆଚ୍ଛା-ଆଚ୍ଛା।
ଗୋଟେ ଟପିକଟେ ବିଷୟରେ କଥା ହଉଛି। ହେଲା ଆମ ଟପିକ୍ ଟା ରହିବ ଜଗନ୍ନାଥଙ୍କ ବିଷ ୟରେ ମୁଁ ଗୋଟେ ଜିନିଷ ଅନୁଭୂତିଟା କହୁଚି, ତମେ ମନରେ ଦେଇ ଶୁଣିବ ହେଲା।
ଆଜ୍ଞା।
ମୁଁ ମୋର ସାଙ୍ଗ ଜଣେ ଯାଉ ଥିଲୁ ମନ୍ଦିରର ଦକ୍ଷିଣ ଦ୍ଵାରରେ ପ୍ରବେଶ କଲୁ ହେଲା।
ଆଚ୍ଛା।
ସେତେବେଳକୁ ପ୍ରଭୁଙ୍କର ବଡସିଂହାର ବେଶ ଚାଲିଥାଏ ବୁଝିପାଇଲେ ପ୍ର ପ୍ରଭୁଙ୍କର ଯେତେବେଳେ ବଡସିଂହାର ବେଶ ଚାଲିଛି ସେଇ ସମୟରେ କଣ ହେଇଛି ନା? ଲୋକ କହନ୍ତି ଯେ ପ୍ରଭୁଙ୍କ ପାଖକୁ ସବୁ ଆସନ୍ତି ହଁ ମାନେ ଦେଖିବ ବଡପଣ୍ଡା ମାନଙ୍କର ସ୍ତ୍ରୀ ମାନେ ସମସ୍ତେ ସେଇ ସମୟରେ ଆସନ୍ତି। ବୁଝିପାଇଲେ ତ ଆମେ ଆମର ଚାଲିକି ଯାଉଚୁ ହେଲା। ଗୋଟେ ସୁନ୍ଦର ସ୍ତ୍ରୀ ଲୋକଟି ଆମକୁ କ୍ରସ୍ କରିକି ଗଲା।
ଆଜ୍ଞା।
ଆମର ସେଇ ସମୟରେ ଆମେ ମାନେ ପୁରୀର ଭାଷା ଅନୁସାରେ ଜଣେ ପଣ୍ଡା ଜଣେ ଆମ ସହିତ ଥିଲେ। ମାନେ ଆପଣଙ୍କର ସେବାୟତ। ସିଏ କହିଲେ ଜଗ ଘରେ ସ୍ଵାମୀଙ୍କି ଛାଡିକି ଜଗନ୍ନାଥଙ୍କ ପାଖକୁ ଆସିଛନ୍ତି ଦେଖ ହେଲା ମାନେ ଅଢେଇଟା ରାତି ହେଲାଣି ସେ ସେତବେଳକୁ ହେଲା, ସେ ସ୍ତ୍ରୀ ଲୋକ ଜଣେ ଚାଲିକି ଯାଉଥିଲେ ବିଶ୍ଵାସ କରିବେନି ସେ ଖାଲି ବୁଲିକି ଆମକୁ ଗୋଟେ ସ୍ମିତ ହସ ମାରିଦେଲେ, ବୁଝିପାରିଲେ ନା ନାଇଁ? ସ୍ମିତ ହସ ମାରିଲେ ହେଲା। ତାପରେ ସେ ତାଙ୍କର ଭିତୁରୁକୁ ପଳେଇଲେ। ଭିତରକୁ ପଳେଇଲେ ଗଲା ପରେ ଆମେ ବିଶ୍ବାାସ କରିବେନି କିଛି ସମୟ ପରେ ସେ ପଣ୍ଡା ଜଣେ ମାନେ ସେ ସେବାୟତ ଜଣେ କହୁଛନ୍ତି ଯେ ହେଁ ଭଗବାନଙ୍କୁ ବହୁତ ବଡ ଗୋଟ ଭୁଲ ହେଇଗଲା। ସାଙ୍ଗେ ସାଙ୍ଗେ ବିଶ୍ଵାସ କରୁନ୍ତୁ ଆମେ ଦୌଡିକି ଆଉଛୁ ଭିତରକୁ। ହେଲା। ମାନେ ବଡ ମାନେ ବଡ ଶିଙ୍ଗାର ବଳେ ସେ ଟିକେ ଲୋକ ମାନେ ଏତେ ଲୋକ ନଥାନ୍ତି ହେଲା। ମାନେ ଥାଆନ୍ତି, ମିନିମମ୍ ଶହେ ଦେଢଶହ ଲୋକ ଥାଆନ୍ତି। ଏଡ଼େ ବଡ଼ ମନ୍ଦିର। ଭାବନ୍ତୁ, ସେ ସ୍ତ୍ରୀ ଲୋକ ତ ଯାହାହେଲେ ମନ୍ଦିର ଭିତରକୁ ତ ଯାଇଥିବ ନା।
ହଁ। ହ୍ୟାଲୋ।
ଭାବନ୍ତୁ ଆମେ ତାଙ୍କୁ, ଭାବନ୍ତୁ ଆମେ ତାଙ୍କୁ ଦେଖିବାକୁ ଟୋଟାଲ ପାଇଲୁନୁ ସେଠି ଜାଣିଛନ୍ତି।
ମେ ବି ସିଏ ଏ କିଏ ହେଇଥିବେ?
ସେଇ କଥା ମୁଁ କହିବାକୁ ଚାହୁଁଛି ବିଷ୍ମ ରୋମ ତ ଟାଙ୍କୁରି ଉଠୁଛି, ବିଶ୍ୱାସ କରିବେନି ମାନେ ମାଙ୍କୁ ପାଖରେ ପାଇଲୁ, କିନ୍ତୁ ଦର୍ଶନ ନ ମାନେ କଣ କହିବି ସେଇଟା? ପାଖରେ ପାଇଲୁ କିନ୍ତୁ ତାଙ୍କର, ତାଙ୍କ ବିଷୟରେ ଗୋଟେ ଭୁଲ ଚିନ୍ତାଧାରା ମନ ଭି
ହ ସେଇଟା ଖରାପ। ନା କାହାକୁ ନ ଜାଣି କେ ବି କାହା ବିଷୟରେ ସେମିତି ବି କହିବାଟା ଠିକ ନୁହେଁ। ଭଗ- ଜଗାର ଦର୍ଶନ କରିବା ପାଇଁ ତ ସମସ୍ତଙ୍କର ଅଧିକାର ଅଛି ନା।
ନାଇଁ ଅଢେଇଟା ରାତିରେ ଆସିବାଟା ସେଇଟା ଗୋଟେ ମାନେ ଆମ ମ ଏଉ ବୟଜ ମାନେ ପୁଅ ମାନଙ୍କର ଗୋଟେ ଚିନ୍ତାଧାରା ଥାଏ, ବୁଝିପାରିଲେ। ତାପରେ ତାପରେ ଆଉ ଥରେ କଣ ହେଇଛି, ଏମିତି ଆମେ ଓହୋଉ ଥାଉ ସିଡିରୁ ଜଗନ୍ନାଥ ମନ୍ଦିରରୁ ଓହ୍ଲଉଥାଉ। ସେମିତି ବଡସିଂହହାର ହେଇଥାଏ। ଚାରିଜଣ ସ୍ତ୍ରୀ ଲୋକ କଥାବାର୍ତ୍ତା ହେଇକି, ମାନେ ସୁନ୍ଦର ସୁନ୍ଦର ସ୍ତ୍ରୀ ଲୋକ ଚାରି ଜଣ କଥା ହେଇକି ଯାଉଛନ୍ତି ଶୁଣୁ ଆଉ ମୁଁ କାଲି ଆସିବିନି ହେଲା, ତୁ ତ ସବୁବେଳେ ଆସୁଛୁ ହେଲା। କାଲି ମଙ୍ଗଳବାର ଅଛ ଛି, ମଙ୍ଗଳବାର ଦିନ ମୋ ପାଖକୁ ବହୁତ ଭକ୍ତ ଆସିଥିବେ, ମୁଁ ଆସି ପାରିବିନି ବୁଝିଲୁ। ତୁ ତୋର ଆସିବୁ, ତୁ ତୋରା ଠକୁ ପ୍ରଭୁଙ୍କୁ ଟିକେ ଜଣେଇଦବୁ। ଯେ ସିଏ ତାର ଆଜି ଏମତି ମଙ୍ଗଳବାର ଥିଲା। ସେ ଆସିପାରିଲାନି ବହୁତ ଭକ୍ତଙ୍କ ଭିଡ ଅଛି। ମାନେ ବିଶ୍ଵାସ କର ତାପରେ ଆଉ ଜଣେ ସେଠି କହୁଛି କହୁଛି ହଁ ନହେଲେ ତୁ ଶନିବାର ଦିନ ପଳେଇ ଆସିବୁ ନହେଲେ ନହେଲେ ଗୁରୁବାର ଆସିବୁ ହେଲା। ନା ହଁ ଗୁରୁବାର ତ ମୁଁ ଯାହାହେଲେ ଆସିବି। କିନ୍ତୁ ମଙ୍ଗଳବାର ଦିନ ଆସିଲେ ତୁ ଟିକେ ପ୍ରଭୁଙ୍କୁ ଜଣେଇ ଦବୁ। ମାନେ ଏଇ ସବୁ ଜିନିଷର ତାଙ୍କ ଭିତରେ ଭିତରେ କଥାବାର୍ତ୍ତା ର କଥାବାର୍ତ୍ତା ରହିଥାଏ। ଭାବିଲ ମଙ୍ଗଳବାର ସିଏ ଆସିବେନି, ମଙ୍ଗଳବାର କିଏ? ମା ମଙ୍ଗଳା।
ହଁ।
ଭାବ ମଙ୍ଗଳା ଳା ମାନେ ମୋ ଦେହ ଭଁ ହେଇଛି ମାନେ ରୁମ ଟାଙ୍କୁରି ଉଠୁଛି। ମନେ ଭାବ ବଡ ସିଂଘାର ରେ ପ୍ରଥମେ ଯେତେବେଳେ ପ୍ରଭୁଙ୍କ ପାଖରେ ଇଏ ଲାଗେ ଲାଗିଲା ପରେ ବିମଳା ମନ୍ଦିର କୁ ପ୍ରଥମେ ଯାଏ, ବିମଳା ମନ୍ଦିରରେ କଣ ହୁଏ? ତାଙ୍କ ଲାଇଟ୍ ଫାଇଟ୍ ସବୁ ଲିଭିଥିବ। ମାନେ ଭାବ ମଣିଷ ରୂପରେ ପ୍ରଭୁ ଆସିକି ଦେବାଦେବୀ ମାନେ ଆସିକି ଜଗନ୍ନାଥ ଦର୍ଶନ କରୁଛନ୍ତି, କିନ୍ତୁ ସେଇଠି ସମସ୍ତେ ବୁଲୁଥିବେ। ସମସ୍ତଙ୍କ ଭିତରେ ବ୍ରହ୍ମର ମ୍ରିୟମାଣ କରିଛନ୍ତି ପ୍ରଭୁ। ବୁଝିପାରୁଛନ୍ତି ନା ନାହଁ। କିନ୍ତୁ ଆମେ କେମତି ଆମେ କିନ୍ତୁ ଜାଣି ପାରୁନୁ। ବୁଝିପାରୁଛ ନା ନାଇଁ। ତ ଯାହା ହଉ ଏଇ - ଏଇ ଟାଇପ ର ବହୁତ ସାରା ଅନୁଭୂତି ଅଛି ବିଶ୍ଵାସ କରିବନି ବହୁତ ସାରା ଅନୁଭୂତି ଅଛି।
ମୁଁ ବୋଧେ କାଲି ମୋ ଅନୁଭୂତି ଗୋଟେ କହିଥିଲି ଯୁ ପରୀକ୍ଷା
ହଁ ମୋ ପରୀକ୍ଷାରେ ଏଇ ଭଳିଆ ସବୁ ଆଉ ଜଗନ୍ନାଥ ହଉଛନ୍ତି ଗୋଟେ ବିଶାଳ।
ନାଇଁ ଏତିକି ଅଛି ମାନେ ମୁଁ କହୁଛି ମାନେ ମୁଁ ତ ଜଗନ୍ନାଥଙ୍କୁ ମାନେ। ରାଧାକୃଷ୍ଣଙ୍କୁ ମାନେ ସବୁ ଭଗବାନ ତ କହିଲେ ଗୋଟେ। ଆଉ ଶିବଙ୍କୁ ମାନେ ହନୁମାନଙ୍କୁ ମାନେ ଆଉ ମା ଭିତରେ ମା ମଙ୍ଗଳା ତାରିଣୀ
ସାରଳାଙ୍କୁ ଟିକେ
ମୁଁ ଶାରଳା ମନ୍ଦିର ଯାଇନି ମୁଁ ଦେଖିନି ମାଆଙ୍କୁ କେବେ
ମୁଁ ବା ସାରଳାଙ୍କର ସବୁବେଳେ ଫଟୋ ଦଉଛି।
ଏବେ ଦେଇଛ ମୁଁ ଜଷ୍ଟ ସେ ଦେଖିଛି କିନ୍ତୁ ଫଟୋରେ ଦେଖିବାଟା ଅଲଗା ରିଅଲରେ ଦେ ଖିଆଟା କେମିତି ଅଲଗା ନୁହଁ ମୋ ମାଆଙ୍କ ମନ୍ଦିର ଭି କେବେ ଯାଇନି ମାନେ ମୋ ପିସି ଘର ଜଗତସିଂହପୁର। ମାନେ ମୋ ଭାଇ କୁ ଦି ତିିନି ଥର କହିଲଣି ମତେ ଗୋରକୁ ଯୋଉ ଗୋର ବା ହଁ ଗୋ ଗୋରଖନାଥ ଆଉ ମତେ ଟିକେ ନେଇଯା ସାରଳା। ସିଏ ତ ଗାଲୁଆମି କାଢ଼ିକି ରହିବ ସିଏ ମୋତେ ନେବକୁୁଆଡ଼େ ମୁଁ କଇଥର କହିଲେଣି ମା ଏଥର ବି ଆମର ପ୍ଲାନିଂ ଥିଲା। ନାଇଁ ଯିବା ମୁ ତ ଯାଇନି କେବେ ସାରଳ ଆଉ ହଁ ମୁଁ ଏମତି ଛୋଟ ଗୋଟେ ସ୍କୁଲ ଗୀତରେ ନାଚଥିଲି ଯୋଉ ସାରେ ସାରଳା ମରେ ମଙ୍ଗଳ ଯୋଉ ଗୀ ତଡ଼ା ଅଛି ଗୋଟେ ସ୍କୁଲ ଫଙ୍କସନ ହେଇଥିଲା। ଗୀତ ମୁଁ ନାଚିଥିଲି। ନାଁ ମୁଁ ମାଆଙ୍କୁ ମାନେ ଫୋଟୋରେ ଦେଖିବା ଟା ଅଲଗା ରିଅଲରେ ଦେଖିବା ଅଲଗା, ହଁ ହନୁମାନ ହନୁମାନଙ୍କ ହ ହନୁମାନ ମନ୍ଦିର ଅଛି ହଁ ଦେଖିଥିଲୁ ପୁରୀ ତ ଛୋଟବେଳେ ଯାଇଥିଲି। ଘର ପାଖରେ ବି ଶିବ ମନ୍ଦିର ଅଛି ତାରିଣୀ ମନ୍ଦିର ଅଛି ସନ୍ତୋଷ ମନ୍ଦିର ଅଛି।
ହୁଁ ହୁଁ ହୁଁ।
ସେଇ କଥା ଆଉ। ଅଛି ଭଲ ପାଇବା ଅଛି, ମା ତ ମା ତ ମା ତାର କେତେ ନାଁ ଯୋଉ
ମା କେତେବେଳେ କଣ ଛୁଆ ସେ ସବୁରେ ପର କରିଦେଲେ। ମା ଲୋ ମା ତାର ହଜାରେ ନାଁ।
ହଁ। ସେ ମା ଗୋଟିଏ କିନ୍ତୁ ମା ର ନାଁ ଅନେକ ସେମିତି ଭଗବାନ୍ ବି ଗୋଟେ। କିନ୍ତୁ ଭଗବାନଙ୍କ ଅବତାର ଅନୁସାରେ ତାଙ୍କର ନାଁ ଅଲଗା ଅଲଗା।
ଦେଖ ଆମେ ପୁଣି କେତେ ଅବ ଆମେ ପୁଣି କେତେ ଅବତାର ହେଲା ନାଇଁ।
ହୁଁ
ତାହେଲେ ସେମାନେ କାହିଁକି ନ ହେଇ ପାରୁଥିବେ।
ନା ମୁଁ କହୁଛି ମାନେ ମୁଁ ଏଇଟା ରିଲେଟ୍ କରିଛି ମାନେ ଆମର ଏପଟେ ଯୋଉ ଝାମୁ ହୁଏ। ଆମର ମାନେ ମା ଦେହକୁ ଆସନ୍ତି ମାନେ କାଳିଶି।
ହୁଁ ହୁଁ।
ତ ମାନେ ମୁଁ ଜାଣିନି ସେ ମାନେ ଜଷ୍ଟ୍ ଜଣଙ୍କ ଦେହରେ ଆସନ୍ତି ସେ ଆମ ମାନେ ଏଇ ଯୋଉ ଆମ ଘରକୁ ଯୋଉ ପାର୍କ ସେ ମନ୍ଦିରରେ ସେ କାମ କରନ୍ତି ମାନେ ଆଉ ଯୋଉ ପା କୁ ଓଳାଓଳି କରନ୍ତି ତ ଆମେ ବି ତାଙ୍କୁ ଆଗରୁ ହେଲ୍ପ କରୁଛୁ। ଥିଲୁ ମଉସା କୁ ନା ମଉସା ତୋମେ କହି କେତେ କାମ କରିବ ଦିଅ ଆମେ ବି ଟିକେ ସଫାସଫା କରିଦବୁ। ତ ତାଙ୍କ ଦେହକୁ କାଳିସୀ ଆସନ୍ତି, ତ ମୁଁ ଜାଣିନଥିଲି ତାଙ୍କ ଦେହକୁ କାଳିସୀ ଆସନ୍ତି ବୋଲି। ତ ଆମେ ଯାଇଥିଲୁ ଝାମୁ ଦେଖିବା ପାଇଁ ତ ତାଙ୍କ କୁ ଜଷ୍ ଝାମୁରେ ଚାଲିଚାଲି ତା ଟିକେ ପରେ ତାଙ୍କ ଧିଅରେ କାଳିସୀ ଅଛନ୍ତି। ସିଏ ମୁଁ ଯାଉଛି ପଣା ଆଣିବି ବୋଲି ସିଏ ମୋ ତେ ପୁରା ବୁଲେଇ ଦେଲେ, ମୋତେ କହିଲେ ତୁ ଚଗଲା ହଉଚୁ, ପାଠ ପଢୁନୁ ତୋର ପାଠ ଠିକ୍ ଅଛି। ତୁ ଚଗଲା ହେଇକି ପାଠ ପଢନୁ, ଯିଏ ଦେଖୁଛି ସବୁ କହିଦଉଛନ୍ତି ତୋର ପା ଠ ଅଛି କିନ୍ତୁ ତୁ ଚଗଲା ହେଇକି ପାଠ ପଢୁନୁ। ଆଉ ଜଣ କଇଲା, ଆଉ ଜଣ ବି ସେମିତି ଆସିଥିଲେ ମଙ୍ଗଳବାର ଟାଇମ୍ ରେ ମୋ ଡାଇରେକ୍ଟ ମୋତେ ଲକ୍ଷ୍ୟ କରିଥିଲେ, ମୋ ମାଆ କୁ କହିଲେ କି
ହ
ଭଲ ସୁ-ସୁନା ଝିଅ ଟେ ପାଇଛୁ, ମୋ ମାଆ କହୁଛି ସୁନା ଝିଅ କଣ, ଏ ତ ହଜଉଚି ଅଲକ୍ଷଣୀ ଟା ହଜଉଚି ସବୁ ଜିନିଷ।
ହ୍
ସୁନା ହଜେଇଲା, ରୂପା ହଜେଇଲା।
ହୁଁ, ହୁଁ।
ହଉ ହଉ ମୁଁ ରଖୁଛି ଆଉ।
ଆଉ ଥରେ କଲ୍ କରିବି?
ହଁ, ହଁ କଲ୍ କାଟିକି କରିବ।
ଉଁ, ହଁ, ହଁ।
ହଉ। କାଟିଦିଅ।
କାଟ, କାଟ, କାଟ, କା